ହ୍ୟାଲୋ
ବନ୍ଧୁ ନମସ୍କାର
ନମସ୍କାର ବନ୍ଧୁ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରାଧେ ରାଧେ
ରାଧେ ରାଧେ
ଆଉ ବନ୍ଧୁ ଆପଣ କଣ କରୁଛନ୍ତି
ଏଇ ବନ୍ଧୁ ବସିଥିଲି ଟିକେ ଚଳଚ୍ଚିତ୍ର ଦେଖୁଥିଲି ଆଉ
ଆଉ ବନ୍ଧୁ ମୁଁ ଆପଣ ଖାଇସାରିଲଲେଣି?
ଆଜ୍ଞା ଖାଇସାରିଲିଣି।
ଆଉ ମୁଁ ଆପଣଙ୍କୁ ସମ୍ପର୍କ କଲି ଏଥିପାଇଁ ଯେ ଆପଣ ଆପଣ କାଲି କୁଆଡେ ଆମ ଓଡିଶାର ରାଜଧାନୀ ଭୁବନେଶ୍ଵର କୁ ଚାଲି ଯାଉଛନ୍ତି କିଛି କାମ ଯୋଗୁ।
ନାଇଁ ସେପର୍ଯ୍ୟନ୍ତ ଏବେ ଠିକ ହେଇନାହିଁ।
ହଁ
ତ ସେ ବିଷୟରେ ଆମେ କିଛି କହିପାରିବୁନୁ ଯଥେଷ୍ଟ। ତ ଦେଖ ଦେଖିବା କଣ ହଉଛି ଯାଇପାରେ ନ ଯାଇପାରେ କିଛି ସେଭଳି ଆଶଙ୍କା ଦେଖା ଯାଉଛି ଆଉ ଆଉ ଆପଣ କଣ କରୁଛନ୍ତି।
ନାଇଁ ବନ୍ଧୁ ମୁଁ ଖାଇ ନାହିଁ ମୁଁ ଆପଣଙ୍କୁ ସେଇଥି ପାଇଁ ସମ୍ପର୍କ କଲି ମାନେ ଆପଣ ପଳଉଛନ୍ତି ନା ମୁଁ ସେଥିପାଇଁ ମୁଁ କହିଲି ଦେଖିବା ବନ୍ଧୁଙ୍କୁ କଲ କରେ ବନ୍ଧୁ ପଳଉଛନ୍ତି କି ମିଛ କଥା ନା କଣ ମୁଁ ସେଇଥିପାଇଁ କହିଲି ଆଉ ଗୋଟେ କଥା କହିବାକୁଗଲେ ମୁଁ ଆପଣଙ୍କୁ ଏଇଥିପାଇଁ କଲ୍ କରିଥିଲି ଯେ ଆପଣ ଯାଉଛନ୍ତି କିଛି ନାହିଁ ଯେ ଆପଣ ଯେହେତୁ ଆମର ରାଜଧାନୀ ଭୁବନେଶ୍ଵର ସେଠି ହୁଁ ପ୍ରବଳ ମାତ୍ରାରେ ବର୍ଷା ହେଉଅଛି। ବୁଝିପାରିଲେ? ଘଡଘଡି ବି ହଉଛି ପ୍ରତି ମାନେ ଏଇ ଲଗାତାର ଚାରିପାଞ୍ଚ ଦିନ ହବ ପାଖାପାଖି
ଆହୁରି ଚାର ପାଞ୍ଚ ଦିନ ଚାରି ପାଞ୍ଚ ଦିନପା ତେର ତାରିଖ ପର୍ଯ୍ୟନ୍ତ ଏଇ ବର୍ଷା ଲାଗି ରହିଥିବ କାହିଁକି କହିଲ। ମୁଁ ବଙ୍ଗ ବଙ୍ଗୋପସାଗରରେ ଏକ ବାତ୍ୟାର ଆଶଙ୍କା ଅଛି ବୁଝିପାରିଲେ?
ହଁ ଆଜ୍ଞା
ବୁଝିପାରିଲେ ମୁଁ ଆଜି ଯାହା ଦେଖିଥିଲି କି ବାତ୍ୟାର ଆଶଙ୍କା ଅଛି ସେଥିପାଇଁ ଆମ ଏଇଆଡେ ହଁ ବର୍ଷା ବହୁତ ଦିନ ଧରି ଲାଗି ରହିବ ଆଉ ଯଦି ବା ବାତ୍ୟା ହବ ତାହେଲେ ବାତ୍ୟା ହବ। ନହେଲେ ନାଇଁ ଏମତି ବର୍ଷା ହୋଇ ହୋଇ କିଛି ଦିନ ମଧ୍ୟରେ ସିଏ ଚାଲିଯିବ। ବୁଝିପାରିଲେ?
ଆଜ୍ଞା
ସେଥିପାଇଁ ଆପଣଙ୍କୁ କହୁଛି ଯେ ଆପଣ ଯଦି ଯିବେ ଦେଖି ଚାହିଁ ଯିବେ ବର୍ଷା କଥା ଆପଣ ଆପଣ ତ ଘରେ ନାହାନ୍ତି ବାହାରକୁ ଯିବେ ଅସୁବିଧାରେ ପଡିବେ ଅସୁବିଧାର ସମ୍ମୁଖୀନ ହେବେ। ସେଥିପାଇଁ ଦେଖି ଚାହିଁ ଟିକେ ଚଳାଚଳି କରିବେ ବୁଝିପାରିଲେ?
ଆପଣ ବନ୍ଧୁ ଭଲ କଥାଟି କହିଲେ ଆମକୁ ତ ଆପଣ ଯୋଉ କହିଲେ ବର୍ଷା ମର୍ଷା ହଉ ଚି ଏବେ ତ ବର୍ଷା ଦିନ ଏମତି ବର୍ଷା ଲାଗିକି ରହିବ ଆଉ କଣ କରିବା ତ କାମ ସବୁ ତ ବିଭିନ୍ନ ପ୍ରକାର ତମକୁ କରିବାକୁ ପଡିବ ତାରେ ଯେତେ ଅସୁବିଧା ହଉନା କାହିଁକି ବୁଝିପାରୁଛ ନା?
ହଁ
ତ ଆମକୁ ବର୍ତ୍ତମାନ ଏଇନା ବର୍ଷା ରୁ ଯୋଉ ବଞ୍ଚିବା ପାଇଁ ଯୋଉ ଆପଣ ପୋଷାକ ଆସେ ସେଠିରୁ ଗୋଟେ କିଣିବାକୁ ପଡିବ ନାଇଁ କି ବର୍ତ୍ତମାନ ଆମର କହିବା କଥା ବର୍ତ୍ତମାନ ତାର ଚାହିଦା ଏଇନା ବଢଯିବ ବୁଝିଲେ କି ଆମେ ଗୋଟେ ବ୍ୟବସାୟ କଲେ ବନ୍ଧୁ ହୁଅନ୍ତାନି? ଏଇ ଯୋଉ ବର୍ଷା ଋତୁ ପାଇଁ ଯୋଉ ଆବଶ୍ୟକ ଉପକରଣ ଯେପରିକି ଛତା ଏବଂ ପଲଥିନି ଏବଂ ଏବଂ ଆମର ରେନିକୋଟ ଯୋଉ ରହୁଛି ସେଗୁଡାକୁ ସବୁ ବିକ୍ରୟ ପାଇଁ ଏବେ ତ ତାର ଚାହିଦା ବୃଦ୍ଧି ହବ ନା ତ ଆମେ ସେଇ ବ୍ୟବସାୟ କଲେ ଭଲ ହୁଅନ୍ତା ବୁଝିପାଇଲେ?
ହଁ ବର୍ଷା ପୋଷକ ବ୍ୟବସ୍ଥା ବୁ-ବୁଝିପାରିଲି ସେଇ କଥା ଆପଣ କହୁଛନ୍ତି ତ?
ଆଜ୍ଞା।
ଯୋଉ ଆପଣ ଠିକ କଥା କହୁଛନ୍ତି। ଆଉ ଗୋଟେ କଥା ଆପଣ ଚିନ୍ତା କରିବେନି ଯେ ବର୍ଷା ଦିନେ ଦିନ ମଜୁ ରିଆ ବହୁତ ଅସୁବିଧାରେ ରହୁଥିବେ ବୁଝିପାରିଲେ କାହିଁକି ନା ସେ ଦି ପ୍ରତ୍ୟେକ ଦିନ ମଜୁରିକି ଯାଆନ୍ତି ଆଉ ଯେକୌଣସି ପଇସା ସେ କମେଇକି ଆଣନ୍ତି ଖର୍ଚ୍ଚ କରିଦିଅନ୍ତି କିଛି ବଳକା ବି ତାଙ୍କ ପାଖ ରୁହେ ନାହିଁ ଯେହେତୁ ସେ ଦିନ ମ-ମଜୁରିଆ। କିଛି ଏତେ ବଳକା ରୁହେ ନାହିଁ ଆଉ ବର୍ଷା ଦିନେ ବି ତାକୁ କିଛି କା ଜ ମିଳେ ନାଇଁ କାର୍ଯ୍ୟ କଣ ଯଦି ନିଜର କୃଷି ଜମି ଥିବ କୃଷିରେ ପଇସା ଖର୍ଚ୍ଚ କରିକି ଚାଷ କରିବେ। କିବା କିବି କିଛି ଫସଲ କରିବେ ଯେମିତି ଆମ ବର୍ଷା ଦିନେ ଆମର ମୁଖ୍ୟ ଫସଲ ହଉଛି ଧାନ ଫସଲ କରିବେ। ନହେଲେ ନାଇଁ କଣ କହିଲେ? ସିଏ ଅନ୍ୟ କିଛି ନାହିଁ କରିପାରିବେ ନାହିଁ ଯାହାର ଚାଷ ଜମି ନାହିଁ ସେ ଭାଗ ଚାଷ କରିବ। ବୁଝିପାରିଲେ ଯେହେତୁ ତାଙ୍କର ପଇସା ଖଟେଇବେ ତା ଧେରେ ଖଟେଇଲେ ଦୁଇ ପଇସା ପାଇବେ। ଯେହେତୁ ବର୍ଷା ଦିନ ଦିନ ମଜୁରିଆଙ୍କର ଅସୁବିଧା। ସେଥିପାଇଁ ମତେ ଭାରି ଜୋର ମତେ ଖରାପ ଲାଗେ କାହିଁ କହିଲ ସେ ଏଇ ସମୟରେ ବର୍ଷା ଦିନେ କିଛି ପଇସା କ-କମେଇ ପାରନ୍ତି ନାହିଁ ବୁଝିପାରିଲେ।
ଆଜ୍ଞା ନିଶ୍ଚିନ୍ତ ସିଏ ଆପଣ ବର୍ତ୍ତମାନ ସମୟରେ ତାଙ୍କର କାମ ଧନ୍ଦା ବହୁତ କମିଯିବ। ହଁ ସେ ନାନା ପ୍ରକାର ଅସୁବିଧା ତାଙ୍କର ଖାଇବା ମଧ୍ୟ ସାଧାରଣ ଭାତ ଟିକେ ଏବଂ ନଗେଇକିଆ ଟିକେ ତାଙ୍କର ହେଇପାରିବ ନାହିଁ ତାଙ୍କ ଘରେ ଚୁଲି ଜାଳିବନି କାରଣ ସେ ଡେଲି ଯେବେ ଆଣିବେ ସେବେ ଖାଇବେ ନହେଲେ ନାଇଁ ତାଙ୍କର ସଞ୍ଚୟ ବୋଲି କିଛି ନଥାଏ ବୁଝିଲେ କି ବନ୍ଧୁ?
ହଁ।
ତେଣୁ କରି ତାଙ୍କର ତ ବହୁତ ଅସୁବିଧା ହବ ମୋ ମତରେ।
ହଁ ଆଉ ଉଁ ଏଥିପାଇଁ କି ମଧ୍ୟ ସରକାର ବହୁତୁ ବ୍ୟବସ୍ଥା କରୁଛି ଯେମିତି କିି ଆମ ରାସନ ଚାଉଳ ଦଉଛି। ଗରିବ ମାନଙ୍କୁ ଯିଏ ଯାହାର ଉଁ ବହୁତ ଭଲ ପଇସା ରୋଜଗାର ନାହିଁ କିନ୍ତୁ ସିଏ ପ୍ର ଉଁ ଚାଉଳ ପ୍ରତ୍ୟେକ ଦିନ କି ଡାଲି ପ୍ରତ୍ୟେକ ଦିନ କିଣିକି ଖାଇ ପାରିବ ନାହି ତାଙ୍କୁ। ପ୍ରତି ମାସରେ। ଚାଉଳ ଯୋଗେଇ ଦେଇ ଯାଉଛି ଯେତିକି ଯୋଗେଇ ଦଉଛି ସେ ବହୁତ ଭଲ ଭାବରେ ଛଳି ଯାଉଛନ୍ତି ହେଲା ଆଉ। ଉଁ ସରକାର ମଧ୍ୟ ପ୍ରତ୍ୟେକ ଗରିବଙ୍କୁ ଗୋଟିଏ ଗୋଟିଏ କୋଠା ଘର ଦଉଛି। ଯେହେତୁ ସିଏ ତାଙ୍କ ନିଜେ ଖାଇ ପିଇକି ଗୋଟିଏ କୋଠା ରହିପାରିବେ। ବୁଝିପାଇଲେ?
ପ୍ରଧାନମନ୍ତ୍ରୀ, ଗ୍ରାମୀଣ ଆବାସ ଯୋଜନା, ସେ ଯୋଉ ଇଆଡେ ତ, ଆପଣଯୋଉ କଥା କହିଲେ, ଏଟ ଗୋଟେ ମାନେ ସରକାର, ଏଇଟା ଗୋଟେ ଭଲ ପଦକ୍ଷେପ ଆମର ଲୋକଙ୍କ ପାଇଁ, ମେନ ହେଲା ମୁଁ ତ ଜଣେ ଯଦି ଘର ଥିବ ନା, ତାର ଅଧା ସମସ୍ୟା ଦୂର ହେଇଯିବ। କାରଣ ସିଏ ଗୋଟେ ଶାନ୍ତି ଟିକିଏ, ଶୋଇବା ପାଇଁ ତାକୁ ଗୋଟେ ଜାଗା ମିଳିବ, ଖରା, ବର୍ଷା, ଶୀ ଟିକିଏ ମୁଣ୍ଡ ଗୁଞିବା ପାଇଁ ତାଙ୍କୁ ଆଗ ଖଟିଆ ମଳିଯିବ, ବୁଝିପାରିଲେ?
ହଁ ଏଇ କୁଡିଆ ପା, ଆମ ଯୋଉ ପ୍ରଧାନମନ୍ତ୍ରୀ ଯୋଗେଇ ଦେଉଚନ୍ତି। ଯେମତି, କୋଉ ଗରିବ ଲୋକମାନେ, ଅସୁବିଧା ସମ୍ମୁଖୀତ ସମ୍ମୁଖୀନ ହୁଅନ୍ତୁ, ହୁଅନ୍ତୁନୁ। ଆଉ ଆଉ ଖାଦ୍ୟ ବି ଯୋଗାଇ ଦଉଚନ୍ତି। ଯେ ଯେପରି ଚାଉଳ, ଗହମ ଆଉ ଅନ୍ୟାନ୍ୟ ଜିନିଷ ବି ଯୋଗେଇ ଦେଉଚନ୍ତି। ଯଦି ଗରିବ ମାନ ଦିନମଜୁରିଆ ମାନେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ। ବହୁତ୍ କିଛି ସରକାର ଯୋଗେଇ ଦଉଚନ୍ତି। ଆମ ମାନେ ଗରିବ ଲୋକମାନଙ୍କୁ। ବୁଝିପାରିଲେ। ଏଇ ପ୍ରକାର ଆଉ ଗୋଟେ କଥା କହିଲେ କଣ କହିଲ, ଆମର ଯୋଉ ମାଲକାନଗିରି ଆଡେ ଯେହେତୁ ସେ ଆମର ପ୍ରବଳ ମାତ୍ରାରେ ବର୍ଷା ହଉଚି। ବୁଝିପାରିଲେ। ଏ ଯୋଉ ଲଘୁଚାପ ହୋଇଅଛି, ସେ ପ୍ରବଳ ମାତ୍ରାରେ ବର୍ଷା ହଉଚି। ସେ ପାଣି ଫାଣି ଜୋରେ ହେଇଗଲାଣି। ବୁଝିପାରିଲେ।
ତାଙ୍କୁ ମଧ୍ୟ ସେ ସୁରକ୍ଷି ତ ଜାଗା ନେଇ ରହୁଚନ୍ତି, ସେ ଯୋଉ ଲୋକ ରହୁଛନ୍ତି ସେ ଯୋଉ ଜାତିର ଲୋକମାନଙ୍କୁ ରହୁଛନ୍ତି, ତାଙ୍କୁ ତ ଙ୍କୁ ଏକ ବିଦ୍ୟାଳୟ ମାନେ, ଯୋଉଠି କୋଠା ଘର, ଭଲ ଘର ଥବ ଆଉ ତାଙ୍କର ଅସୁବିଧା ସମୁ ଖାଦ୍ୟ ଶସ୍ୟ ଯୋଗାଇ ଦଉଛନ୍ତି। ଯେତକି ଦିନି ବର୍ଷା ହଉଚି, ଲଘୁଚାପ ହଉଚି ନିଜ ଘର ନାଇଁ, ସେ ହେଠି ଯାଇଁ ରହିପାରିବେ। ବୁଝିପାରିଲେ।
ଆଜ୍ଞା।
ଆଉ ସେଠି ରହିକି ନିଜ ଘରର ଯଦି କିଛି କ୍ଷୟକ୍ଷତି ହେଇଯାଉଚି, ତାକୁ ସରକାର ମଧ୍ୟ କହୁଚି ଯେ ଆମେ ଏ ଏଇଥିପାଇଁ ଆମେ ଦାୟୀ। ଆପଣଙ୍କ ଯେକୌଣସି କ୍ଷୟକ୍ଷତି ଆମେ ପରିପୂର୍ଣ୍ଣ କରିଦବୁ। ବୁଝିପାରିଲେ।
ଆଜ୍ଞା।
ଏଇଟା ସରକାରଙ୍କର ଭଲ ନା ଖରାପ କହିଲେ?
ଭଲ, ନିଶ୍ଚୟ ଭଲ କଥା। କାରଣ ତାଙ୍କ କର୍ତ୍ତବ୍ୟ ତ ସରକାରଙ୍କର ଏଇଆ ଯେ ସାଧାରଣ ଲୋକ, ଗରିବ ଲୋକଙ୍କୁ ସାହାଯ୍ୟ କରିବା। କାରଣ ଯାହା ପାଖରେ ପଇସା ଅଛି ସିଏ ତ ତା ନିଜ କଥା ନିଜେ ବୁଝିପାରିବ। ତାର କୌଣସି ଅସୁ ବିଧା ହବନି। ହଇରାଣ ହେବେ କିଏ? ଏଇ ସାଧାରଣ ଲୋକ ମାନେ।
ହଁ।
ଖଟିଖିଆ, ଦିନ ମଜୁରିଆ, ଶ୍ରମିକ ବୁଝିପାରିଲେ। ଏଇ ମାନେ ସବୁ ହଇରାଣ ହେବେ। ତ ତାଙ୍କର କେମିତି କିଏ ଜଣ ଙ୍କ ମନେ ଏ ଯୋଉ ବିପଦ ସମୟରେ ତାଙ୍କ ପାଖରେ ଛିଡା ହେବା, ତାଙ୍କୁ ସହାୟତା କରିବା ଏଟା ମଣିଷର ପ୍ରକୃତ ଧର୍ମ। ଏବଂ ସରକାରର ମଧ୍ୟ ଏହା କର୍ତ୍ତବ୍ୟ। କାରଣ ଲୋକମାନେ ତାଙ୍କୁ ସେଇଥିପାଇଁ ହିଁ ବାଛିଚନ୍ତି। କାରଣ ସବୁଠିକି ସମସ୍ତେ ଯାଇପାରିବେ ନାହିଁ। ତ ସବୁଠିକି ସମସ୍ତେ ଯାଏ ପହଞ୍ଚିପାରିବେନି ସେଥିପାଇଁ ଆମେ ସରକାରଙ୍କୁ ବାଛିଚେ। ସେ ସବୁ କଥା ଆମର ବୁଝା କାରଣ ଆମେ ସମସ୍ତେ ସବୁ କଥା ବୁଝିପାରିବା ନାହିଁ। ତେଣୁ ଆମର କିଛିଟା ମୁ କଥା ଯାହାକି ଆମର ସରକାର ହିଁ ତାଙ୍କୁ ଭଲସେ ତୁଲାଇ ପାରିବ। ଏବଂ ତା ପାଖରେ ସେତିକି କ୍ଷମତା ମଧ୍ୟ ଆମେ ତାଙ୍କୁ ଦେଇଚି ଯେ, ସେ ସବୁର ତତ୍ତ୍ୱାବଧନା କରିପାରିବ। ତେଣୁକରି ତାଙ୍କର ସହାୟତା କରିବା ସେ ତାଙ୍କର ଏକ । ପ୍ରଥମ ଏବକୁ ପ୍ରମୁଖ ଭୂମିକା ରହିବା କଥା। ଆଚ୍ଛା ବନ୍ଧୁ ମୋତେ କହିଲେ ବ ର୍ତ୍ତମାନ ମୁଁ ଖାଇସାରିଲା ପରେ ମତେ ଜୋରେ ଖାଲି ଏଥର ହାଇ ମାରୁଚି ଏବଂ ନି ନିଦ ଆସୁଚି ନିଦ୍ରା ଆସୁଚି। ମୁଁ ଶୋଉଚି ମାନେ ଶୋଉଥିବି ଯେ ଗଲା ଶୋଉଥିବି ଏବଂ ଉଠିଲା ବେଳକୁ ସକାଳୁ ଭୋର୍ ଲେଟ୍ ହେଇଯାଉଚି ଭାରି। ଆଠଟା, ନଅଟା କଣ ବେଳେ ସାଢେ ନଅଟା ଏମିତି ହେଇଯାଉଚି। କଣ ପାଇଁ କଣ ଶରୀରରେ ଏଇଗୁଡା କିଛି ଅସୁସ୍ଥର ମାନେ କିଛି ଦେଖା ଯାଉଚି ନା ଏଗୁଡା କିଛି ଏହା ପାଇଁ କୌଣସି ଅସୁବିଧା ନାହିଁ। ଚିନ୍ତା କରିବା କଥା ନୁହେଁ?
ଶୁଣନ୍ତୁ ଶୁଣନ୍ତୁ, ଆପଣଙ୍କ ମୁଣ୍ଡରେ କି କିଛି କିଛି କହିଲ କାର୍ଯ୍ୟ ଆପଣ କରୁନାହାନ୍ତି ଯେ ସେଥିପାଇଁ ଆପଣଙ୍କୁ ବହୁତ ଜୋର ନିଦ୍ରା ଆସୁଛି। ବୁଝିପାରିଲେ ଆପଣ ଯଦି କିଛି ଟେନସନ ଥାନ୍ତା ଆପଣ ନିଦ ଆସିବନି ବୁଝିପାରିଲ? ଯେତକିବେଳେ ଆପଣ ଦେଖିବେ ଆଗାମୀ ଦିନ ଯଦି ଆପଣଙ୍କର କି କା କାର୍ଯ୍ୟଥିବ ଆପଣ ଠିକ ଟାଇମରେ ସୋ ସ ସମୟରେ ଶୋଇକି ଠିକ ସମୟରେ ଉଠିବେ। ବୁଝିପାରିଲେ କାହିଁକି ନା ସେଇ ସମୟରେ ଆପଣଙ୍କୋର କାର୍ଯ୍ୟ ଅଛି ବୁଝିପାରିଲେ? ଏଇ ପ୍ରକାର ସମସ୍ୟା ଆପଣହଉଚି। ଆପଣ ଖାଉଚନ୍ତି ପିଉଚନ୍ତି ଖଲି ଘରେ ରହୁଚନ୍ତି ଆଉ ତ କିଛି କା କାର୍ଯ୍ୟ ଆପଣ କିଛି କରୁନାହାନ୍ତି। ଆଉ ଆଗେ ଯାଉଥିଲେ ଉଚ୍ଚ ବିଦ୍ୟାଳୟକୁ କୁଆଡେ ଯାଉଥିଲେ? ଖଟି ଖଟି ଆଉଥିଲେ ଶୋଇ ପଡ଼ୁଥିଲେ। କି ଯାଉଥିଲେ ସେଠି ପାଠ ପଢୁଥିଲେ ମୁଣ୍ଡରେ କିଛି ପାଠ ରହୁଥିଲା ଆସୁଥିଲେ। ହଉ ମୋ ବନ୍ଧୁ ଆପଣଙ୍କୁ ପରେ କେବେ ସମ ସମ୍ପର୍କ କରିବି ଏବେ ମୁଁ ରଖ
ଆଜ୍ଞା। ଧନ୍ୟବାଦ ବନ୍ଧୁ ଆପଣ ସାଙ୍ଗେ କଥା ହେଇ ସା ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଭଲ ଲାଗିଲା। ଏବଂ ଆମ ପରବର ତି ସମୟରେ ମଧ୍ୟ ଏ ବିଷୟରେ ଗପିବା କଥା ହେବ। ଯେ କଣ ପାଇଁ ଏମିତି ହଉଚି?
ହଁ ହଁ ବନ୍ଧୁ ମୁଁ ରହୁଛି ନମସ୍କାର ଜୟ ଜଗନ୍ନାଥ ରହୁଅଛି।